ହାଲୋ ହଁ ସାଙ୍ଗ କଣ କରୁଚ?
ଏ ବସିଛି ଆଉ ତୁମେ?
ମୁଁ ବି ବସିଛି ଆଜି କଣ ଖାଇବା ପିଇବା ହେଇଚି?
ଆ ଖାଇବା ବେଲି ମୋର ସନ୍ଧ୍ୟା ବେଳେ ସବୁବେଳେ ଗୋଟେ ଗ୍ଲାସ କ୍ଷୀର ପିଏ। ତମେ?
ଉଁ ନା ମୁଁ ଆଜି କିଛି ଖାଇନି। ସନ୍ଧ୍ୟାବେଳେ ମୁଁ କିଛି ଖାଇନି ଗାଧୁଆଳେ ତମେ କଣ ଖାଇଥିଲ କୁଅ?
ଗାଧୁଆବେଳେ ଆମର ଆଜି ହେଇଥିଲା ଭାତ ଆଉ ମାଛ ତରକାରୀ। ତମର?
ଆଚ୍ଛା ମୋର ବି ସେଇ ସେମ୍ ଭାତ ମାଛ ତରକାରୀ।
ଆଉ ଆମ୍ବ ସିଜନ ଯେହେତୁ ସାଇଟ୍ ରେ ଟିକେ ଆମ୍ବ ରହିବାଟା ନିହା
ହଁ ହଁ ହଁ ସେଇଟା ତ ମାଣ୍ଡଟୋରିି।
ହଁ। ଆଉ କଣ କରୁଥିଲ ଏବେ?
ମୁଁ ଏଇଟି ବାହାରେ ବସିଛି ଟିକେ ବ ଅନେଇଚି ଛାତରୁ ବର୍ଷା ଟିକେ ଯଦି ହବ ଗରମ ପୁରା ଭାରି ଜୋରସ ହେଲାଣି।
ଆଚ୍ଛା ସତରେ ମୋର ମଧ୍ୟ ସେଇ କଥା ମନେ ପଡେ ସ୍କୁଲ ରୁ ଫେରିବା ବେଳେ ବର୍ଷା ହେଲେ ଆମେ ଛତା ବନ୍ଦ କରି ଭିଜି ଭିଜି ଘରକୁ ଆ
ହଁ ମୁଁ ତ ଜାଣି ଶୁଣିକି ମାନେ କଣ କଇଲ ଜାଣି ଶୁଣିକି ମୁଁ ଛତା ହିଁ ନିଏ ନା ଛତା ନୁଏ ନା କି ଏଇ ଯୋଉ ସି ଯୋଉ ବର୍ଷା ଦିନିଆ ପୋଷାକ ବି ନିଏ ନା। ମୁଁ ଜାଣିକି ବର୍ଷାରେ ଭିଜିକି ଆସିିମି ବୋଲି।
ବର୍ଷା ପୋଷାକ ଜମା ବି ନିଅନି କିନ୍ତୁ ଛତା ନଇଥାଉ କିନ୍ତୁ ଛତାକୁ ଅଧାରୁ ବନ୍ଦ କରିଦିଅ ଆଉ ଯୋଉ ମ ଜା ଲାଗ ହିଁ।
ମୁଁ ମୁଁ ମ ଘରେ କଇମି କଇମି ମୁଁ ମନେ ନାଇଁ।
ଆଉ ଜାଣିଚ ନା ଘର ଯେତବେଳେ ପଚାରନ୍ତି ତୁ ଛତା ନେଇଥିଲୁ କେମିତି ଓଧା ହେଲୁ ତ ମୁଁ ସେତବେଳେ କଣ କୁଏ ଜାଣିଚ ମୁଁ କୁଏ ଛ ତା ଲଗେଇଥିଲୁ ଯେ ଏମିତି ଜୋରରେ ପବନ ହେଲା ଛତା ନଉଟେଇ ଦେଇଥିବାରୁ ଆମେ ଛତା ସବୁ ବନ୍ଦ କରିଦେଇକି ଓଦା ହେଇକି ଆସିଲୁ।
ହିଁ ହିଁ ହଁ ପା ସତରେ ମାନେ ହଁ ରେ ମାନେ ଆଉ ରାସ୍ ସ୍ତା ପାଣି ଜମିଅରେ ଯୋଉ ସେ ଯୋଉ କାଗଜ ତିଆରି କରି ସେ ଯୋଉ ଡଙ୍ଗା ଭସା କାହାର ଡଙ୍ଗା କେତେ ଜୋରରେ ଯିବ କେତେ ଦୂରକୁ ଯିବ ସିଏ ପୁରା ପ୍ରତିଯୋଗିତା। ତାପରେ ହଁ ଡଙ୍ଗା ଦିନ ଗଲେ। ସିଏ କହିବ ହେଇ ମୋର ଡଙ୍ଗା ଆଗେ ପଳେଇଲା ତାପରେ ସେ ଚିଡା ଚିଡି ଷ୍ଟାର୍ଟ ହେଇଯିବ ହେଇ ହେଇ ହେଇ ତୋ ଡଙ୍ଗା ଗଲାନି। ଡଙ୍ଗା ପଳେଇଲା ହେଇ ତୋ ଡ଼ଙ୍ଗା କମଜୋର ଇଏ ସିଏ ଏମିତି ଚାଲିବ ଚିଡା ଚିଡି ତାପରେ ଚିଡା ଚିଡିରୁ ପଳେଇବା ମାଡ଼ ପଯ୍ୟନ୍ତ ସିଏ ମତେ କଣ ପାଇଁ କହିଁଲା ମୁଁ ତ ଛୋଟବେଳେ ମଜା ପୁରା ଅଲଗା ପ୍ରକାରର।
ହଁ ପରା ଆଉ ଗୋଟେ କଥା ମୋର ମନେ ଅଛି ଜାଣିଛ ଗୋଟେ ଦିନ ଏତେ ବର୍ଷା ହେଲା ଯେ ମାନେ ସ୍କୁଲ ଛୁଟି ବୋଲି ଘୋଷଣା ହୋଇଗଲା ସେଇଦିନ ଆମେ ସମସ୍ତେ ଉଁ ମଠରେ ମାନେ ଫୁଟବଲ ଖେଳୁ ନହେଲେ ମାନେ କବାଡି ଖେଳୁ ଲୁଚା ଲୁଚି ଖେଳୁ ମାନେ ଏତେ ମଜା ନାଇ କିନ୍ତୁ ବର୍ଷ ସାରେ ଲୁଚାଲୁଚି ଖେଳିବାର ମଜା ପୁରା ବହୁତ ଅଲଗା ଥାଏ ସତରେ ବହୁତ ମଜା ଲାଗେ।
ତ ଆମ ଗାଁରେ ମାନେ ବର୍ଷା ଦିନରେ ମାନେ ଅଲଗା ପ୍ରକାର ମାନେ ଘର ସାମ୍ନାରେ ଛୋଟ ଛୋଟ ସବୁ ଘର ଥିବ ହେଲା ମାନେ ପାଣି ଧର ସବୁ ଯାଉଥିବ ହେଲା। ତାପରେ ମୁଁ ମୋର କଣ କରିବି ନା ମୁଁ ମୋ ଭାଇ ଆମେ ସବୁ ଯାଇକି ହଉଛି ସେଠି ସବୁ ମା ବାଟି ଦେଇକି ବନ୍ଦ କରିକି ପାଣିକୁ ଅଟକେଇମୁ ହେଲା। ଆମ ଘରେ ହେଇ କାଦୁଅ ହଉଛି ବର୍ଷା ବର୍ଷା ମୋ ମମି ତାର ମାନେ ମାଡ ମାନେ ସେ ପୁରା ଅଲଗା ପ୍ରକାରର ମାଡ ସେ ମାଡ଼ ମା-ମରା ହଉଥିବ ତାଥିରେ ମମି ଝାଡି ଝୁଡିକି ଆଣିକି ଘରେ ବସିବ। ତାପରେ ଅନେକ କଣ ଖାଇବାକୁ ହେଇଛି ବର୍ଷା ଦିନରେ
ଆଉ ଗୋଟେ କଥା ଜାଣିଛୁ ନା ବର୍ଷା ବେଳେ ଗରମ ଗରମ ଯୋଉ ପକୁଡି ଆଉ ପିଆଜି। ଆଉ ଯୋଉ ଗରମ ଗରମ ମାନେ କଫି ତିଆରି ହୁଏ ମାନେ ନଚେତ୍ ଚାହା ବି ତିଆରି ହୁଏ କେତେ ମଜା ଲାଗେ। ପିଇବାକୁ ମୋ ମାମା ତ ବର୍ଷା ବେ ବହୁତ ସାରା ପକୁଡି କରନ୍ତି କାରଣ ବର୍ଷା ପାଗକୁ ଆମ ଘର ସମସ୍ତେ ଭଲ ପାଆନ୍ତି ମୋ ଭାଇ ବି ଅଧିକ ଭଲ ପାଆନ୍ତି ବାପା ବି ଭଲ ପାଆନ୍ତି ସମସ୍ତେ ପକୁଡି ଆଉ ଚା ଖାଇବାକୁ ବହୁତ ପସନ୍ଦ କରନ୍ତି।
ଅଁ ଆମର ତ ବର୍ଷା ହେଲା ମାନେ ଯୋଉ ପୁରା ଯୋଉ ଅଦା ଯୋଉ କୁଟିକି ଯୋଉ ଅଦା ସବୁ ମସଲା ଫସଲା ପକେଇକି ଯୋଉ ମସଲା ଯାହା କରନ୍ତି ସେଟା
ହୁଁ ହଁ ଗୋଲମରିଚ ଗୁଣ୍ଡ ଆଉ ହେଲା ତେଜପତ୍ର ଆଉ ହେଲା ଡାଲ ଡାଲଚିନ ଗୁଣ୍ଡ ଛେଚିକି ପକାନ୍ତି ନା ବହୁତ ବଢିଆ ଲାଗେ ସେଇଟା ଗୋଟେ ରାଗ ରାଗ ଲାଗେ ଭଲ ଲାଗେ।
ଗୋ କଣ ଗୋଲମରିଚ ଆଉ ହଉଛି ଲବଙ୍ଗ ଆଉ ହଉଛି କଣ କହିଲ ହଉଛି ଯୋଉ ଗୁଜୁରାତି ଅଳଇଚ। ବଡ ଅଳେଇ ବଡ ଯୋଉଟା ସେଇଟା ହଉଛି ଅଳେଇଚ ହେଲା।
ଆଉ ଗୋଟା ଗୋଟା ତେଜ ପତ୍ର ବି ପକାନ୍ତି।
ଗୋଟା ଗୋଟେ ତେଜପତ୍ର ପକେଇ କୁଟି ତା ଦେହରେ ଅଦା ଛେଚିକି ପକେଇ ସେ ଯୋଉ ଚା ହାଏ ତା ସାଙ୍ଗ ମାନେ ଆଳୁ ତୁ ଆଉ ପିଆଜ ମିଶେଇି ପକୁଡି ନହେଲେ ଖାଲି ପିଆଜି
ହଁ ଖାଲି ପିଆଜି ଅଧିକ ପସନ୍ଦ ଲାଗେ।
ହୁଁ ସେ ପୁରା ବଢିଆ ଲାଗିବ।
ଆଉ ଗୋଟେ ଖୁସିର କଥା ଜାଣିଛନା ମୋ ସିଏ ତ ପୁରା ମଜା। ସମସ୍ତେ ଅଲଗା ଦରକାର ଆଉ ଗୋଟେ କଥା ଜାଣିଛନା ମୋ ଭାଇରେ ମୋର ବ ସହାନ ଆମେ ବେସି ଟାଇମ ଟେଡେ ଆଣିକି ଖାଉ ବହୁତ ଖୁସି ନାଗେ।
ତେଡେମେଡ଼େ।
ମାନେ ଜୋରରେ ବର୍ଷା ହଉଥିବ ଝରକା ବାଟେ ଦେଖୁଥିବ ମଜା ବି ଗୋଟେ ଅଲଗା ଥାଏ। ହ
ହଁ ତାପରେ ଯୋଉ ଲାଇନ୍ ପ ବର୍ଷା ଆହୁରି ସବୁଠୁ ଯଦି ଘଡଘଡି ଫଡଗଡି ମାଇଲା ସେଦି ଲାଇନ ପଳେଇବ ହେଲା। ଲାଇନ ପଳେଇବ ମାନେ ମୋର ମାନେ ଆମ ଭାଇ ଭଉଣୀ ଯଦି ମାନେ ବର୍ଷା ହଉଛି ଏଇ ଟାଇମରେ ସମସ୍ତେ ଘରେ ଯାଆନ୍ତି ହେଲା ଏଇ ଟାଇମରେ ଥରେ ମାନେ ରାତିରେ ବର୍ଷା ଥିଲା ମୁଁ ଭାଇ ତାର ଲାପଟପ ଖୋଲଦେଇ ବସିଲା ଭୂତ ମୁଭି ଦେଖିଆ ହେଲା।
ଏହେ।
ସେତେବେଳେ ବାହାରିଥିଲା ନନ ଟୁ ହେଲା। ଡନ ଟୁ ବାହାରଥିଲା ଆଉ ସିଏ କଣ କହିଲ ସେଇଟା ପୁରା କଣ କହିଲ ଖ୍ରୀଷ୍ଟିୟନଙ୍କର ଗୋଟେ ମାନେ ୟେଟେ ହେଲା।
ଆଉ ଗୋଟେ କଥା ଜାଣିଚ ନା?
କଉନ?
ଯେତେବେଳେ ଜୋର ରେ ବର୍ଷା ହୁଏ ଲାଇନ୍ ଚାଲି ଯାଇଥାଏ ହେଲା, ଲାଇନ ଚାଲିଯାଇଏ ଆମ ଘରେ ଯୋଉ କିଛି ମହାନବୀ ହଉ କିମ୍ବା କିଛି ଡିିବି ହଉ ଏବେ ତ ଆର୍ଙ୍କ କଥା ମୁଁ ବୁଝି ଏବେ ସବୁ ଇଁଭର୍ଟର ନେଇ ଆସିଲେଣି ଆଗରୁ ଯେତେବେଳେ ମାନେ ଡିବି ଲଣ୍ଠନ ସବୁ ଚାଲୁଥିଲା ଯେତେବେଳେ ଆମେ ବି ସେ ସବୁରେ ଚ ଚଳିକି ଜେଜେ ବାପ ଜେଜେମାଆ ଯୋଉ କାହାଣୀ କୁହନ୍ତି ବିଶ୍ୱ ଖାସ୍ କର ବର୍ଷା କୁ ଲାଇଟ ନଥାଏ ଛୋଟ ଲାଇଟ କୁ ସେ କାହାଣୀ ବହୁତ ଡର ଲାଗେ ବହୁତ
ଆଚ୍ଛା ହବା ତାପରେ ହଉଛି ଯଦି ବି ମାନେ କଣ ଲାପଟପ୍ ଫାପଟପ ଚାର୍ଜ ଫାର୍ଜ ନହିଁ ହେଲା ତା ଘରେ ବସି ମୋ ମା କ ମୋର ତ ଜେଜେମା ଜେଜେମାପା ନାହାନ୍ତି ହେଲା। ଆ ସେ ମାଆଙ୍କୁ ପଚାରି ମା ତମ ଗ ମାମୁଁରେ ଯଉ କଣ କଣ ଭୂତ ଭୂତ ହେଇଥିଲା ଦେ କ ଆଉ ହଉଛି ମୋ ବଡଗଁ ପଜାର ଆଉ ଆଉ ସବୁ ଗଠେ ମଜା ଥିଲା ଏ ଦିନେ ଆମର ବର୍ଷା ହଉଥିଲା, କରେଣ୍ଟ ପଳେଇଛି ହେଲା, କହୁଚୁ ମାନେ କେବେ ମୋର ଟୁ କି ଥ୍ରି ଥ୍ରୀ କକ୍ଲାସ୍ ର ଜଣେ ହେଲା ମୋ ଭାଇ ଟିକେ ଦୁଷ୍ଟ ହୁଏ ହେଲା ତାପରେ ମୁଁ ହଉଚି ଆମ ଆମର କଣ କହିଲ ଆମର ଟିକେ ବଡା ବା ହଉଚି ଆମର ଯୋଉ ମାନେ କଣ କହିଲ ଆମର ଟିକେ ନଈ କୂଳିଆ ଯାଗା ତ ହେଲା ଆମର ଟିକେ ବାଦାମ ଫାଦାମ ଅଧିକ ଚାଷ ହୁଏ। ହେଲା। ସେତବେଳକୁ ପୁରା ଘରେ ପୁରା କୁଡ କୁଡ଼ା ବାଦାମ ପଡିଥିବ। ହେଲା ଯୋଉ ମହମବତୀ ବିବା ଜାଣିଚ ନା?
ହୁଁ ହୁଁ ହୁଁ।
ହେଲା ସେ ଵିବା ନହେଲେ ଲଣ୍ଟ ହଁ ନହେଲେ ମହମବତି ହେଲା ତ ସେତେବେଳେ ମହ ଲନ୍ଠନରେ ଲନ ଯୋଉ ସେପଟେ ଘରେ ଯଦି କଉ ମାନେ ବସିଥିବେ ଏଥର ରୋଷେଇ ଫୋଷେଇରେ ପଳେଇଥିବ ଲଣ୍ଠନ ଟା ଡିବାରେ ବସିିକି ହେଲା ମୁଁ ମୋର କଣ କରରେ ନା ପ୍ୟାଣ୍ଟ ପକେଟରେ ମେଞ୍ଚେ ବାଦାମ ପସେଇବି କ ପଚା ବାଦାମ ହେଲା ତା ଦେହରେ ତା ଦେହରେ ତା ନାଡିଟା ବି ଲାଗିଥିବ ହେଲା ସେ ଡିବା ଦେହରେ ପଢିବି ଯଦି ଘରେ କହିବେ ଲଣ୍ଠନରେ ପଢ ଆମ ଭାଇର ମୋର ନା ନା ଆମେ ଡିବାରେ ପଢିବା। ହେଲା ହଉଚି ଏମତି ଲ ଯୋଉ ଡିବାରେ ଯୋଉ ବାଦାମ ପଡି ଇଏ ହେଲା
ଆରେ ବା ଆମେ ଜାଣିଚ କଣ କରୁ ଯୋଉ କଣ ତ ସେଇ ଯୋଉ ଡିବା ଉପରେ ହେଲା କିଛି ଯଦି ତାଟିଆ ରେ କିଛି ରଖି ଥିବୁ ଜାଣିଶୁଣି କି ଦେଖେଇ ତା ତଳ ଟା କଳା ପଡିଯାଏ ନାଇ କି ତତ ଭଲ ମଜା ଲେ ସେଇଟା କଳା ପଡିଯାଏ ଦେଖି ତାକୁ ଜାଣିଶୁଣି କି ସେଇଟା କୁ ଅଗରେ ରଖିଥିବୁ ଯେମିତି କଳା ପଡିବ।
ହଁ ଆଉ ଆଉ ଗୋଟେ ମଜା କଥା କହିବି ତମକୁ ହସିବନି ହେଲା। ମୁଁ ଦିନେ କହିଲେ ବର୍ଷା ପାଗ ହେଇଚି ଆମର ଏମତି ମାନେ ଡିବା ଚାଲିଚି ହେଲା ଆମେ ସମସ୍ତେ ବସିକି ପାଠ ପଢୁଚୁ। ମୁଁ ପୁରା ଢଳଉଚି ନିଦାରେ ହେଲା। ଏମିତି ଢଳଉ ଢଳଉ ଢଳଉ ଢୋଳଉ ମାନେ ଏମିତି ହେଇକି ସହି ପଡିଚି ଗାଲର ହାତ ଦେଇକା ଆଖି ବନ୍ଦ କରିକି ଶୋଇ ପଡିଚି ଡିବା ଲାଗି ମୋ ଆଗ ଚୁଟି ପୋଡିଯାଇଥିଲା।
ସେ ବାଇରେ କିଛି ଏମିତି ଆଉ ତମର
କି ସେ ମୁଁ ପୁରା ଛୋଟବେଳୁ ଭାଇ ଟିକେ ଅଧିକ ମୁଁ ପୁରା ଆଠୁ ତାଠୁ ମାନେ ଡବଲ ଗୁଣ ଆମର ଏଇଠି କଣ କହଲେ ଯଉ ଆମ ବିଲ ପାଖେ ନଇ ଏରିଆ ବୋଲି ବର୍ଷା ବର୍ଷା ବର୍ଷା ହେଲେ ଘର ଭିତରେ ପୁରା କଙ୍କଡା ଫଙ୍କଡା ଚାଲିବ କଙ୍କଡ଼ା ଟିକ ଟିକି କଙ୍କଡା ହେଲା ଚାଲିବେ। ତାପରେ ଆମ ଘର ପାଖ ଜଣଙ୍କର ପୋଖ ରୀ ଥିଲା ତାଙ୍କର ପାଣି ଫୁଲ ହେଲେ କଙ୍କଡ଼ା ଗୁଡା ଉପରକୁ ଉଠି ଆସନ୍ତି ହେଲା। ଗେସେ କଙ୍କଡ଼ା ଦେଲେ ମୁଁ ମାନେ ତାକୁ ରେ ମୁଁ ମାନେ କଙ୍କଡ଼ା ଆସିବନି ଘରକୁ ମୁଁ ସାଙ୍ଗେ ସାଙ୍ଗେ ଗୋଟେ ଦୌଡି ନେଇ ଯିମି ଆଉ ତାକୁ ମାନେ ସତ ଚେଷ୍ଟା କଲେ ଯେମିତି ଯାହାହେଲେ ବାନ୍ଧିମି ହେଲା। ବାନ୍ଧିକି ତାକୁ ଦୌଡିରେ ଧରିକି ଏମିତି ବୁଲିବି ହେଲା କିନ୍ତୁ କଙ୍କଡ଼ଟା ମୁଁ ମାନେ ମାନେ ଘରେ କଇମି ଆକୁ ଏମିତି ବାନ୍ଧିିଦିଅ ତାକୁ ଏମିତି ବାନ୍ଧିଦିଅ ତାକୁ କେମି ବାନ୍ଧିବୁ ମତେ କିନ୍ତୁ ଭାରି ଡର ହେଲା ମୋ ଉପରେ ଯି କିଏ ପକେଇଦବ ମୁଁ ହାଳି ଖାଇ ଦଡଡିିବି ହେଲା କିନ୍ତୁ କପଡାକୁ ବାନ୍ଧିକି ଦୂରରେ
ଆଉ, ଆଉ ବର୍ଷା ହେଇଥିଲେ ଯୋଉ ଜିଆ ପୋକ ଚାଲନ୍ତି, ସେଇ ରଟ ଦେଖିଛ ନା ଜିଆ ପୋକ ଟାଇପ ର ଲମ୍ବା ଲମ୍ବା ହଁ ସେଗୁଡା ଚାଲନ୍ତି
ମୁଁ ର କ ଆମ ଦାଣ୍ଡ ଦୁଆରେ ବସ ସେ କଙ୍କଡା ଟା ଟାକୁ ରାସ୍ତା ଛାଡିବି, ସେଥର ଟିକେ ବାଟ ଚାଲି ଚାଲି ଚାଲି ଚାଲି ଚାଲି ଯାଇଥିବ, ଯେତେବେଳେ ସୂତାଟା ଟାଇଟ ହବ ପୁଣି ତାକୁ ପଛୁକ ଆଣି ପୁଣି ତାକୁ ଚଲେଇମି ହେଲା, ହେଠୁ ଆମ ଘରେ ମୁଁ କଣ ଯୋଉ କଙ୍କଡା କୁ ଯୋଉ, ତାକୁ ବ୍ୟାୟାମ କରୁଛିୁ, ମୁଁ କହିଲି ହଁ କଙ୍କଡାେ ମୋଟା ହେଇ ଯାଇଛି ପତଳା ହବ
ଆଚ୍ଛା। ଆଉ ଆମର ନା ସତରେ ଛୋଟ ଛୋଟ କଥା ବହୁତ
ସେ ବା ନଈବଣ ଆ ଗେଣ୍ଡା ଉଠି ଆସିବେ ଘରକୁ ହେଲା ସେମାନେ ମ ନଈ ପାଣି ମାନେ ଦ ମ ଗଲେ ବର୍ଷା ହେଇଛି ହେଲା, ବର୍ଷ ମାନେ ଛାଡିଛି ଦି ତିନି ଦିନ ହେଲା ଛାଡିଛି ହେଲା ଆମ ଏପଟ ଚୁନା ମାଛ ଧରିବେ ବୋଲି, ସେ ସେ ପୋଖରୀଟାରୁ ପାଣି ବାହାର କରଛନ୍ତି ହେଲା, ହେଲା, ପାଣି ବାହାର କରୁଛନ୍ତି ଦେଖିଲା ବେଳକୁ ହଉଛି ମାନେ, ପାଣି ମାନେ ବୋହିଛନ୍ତି, ମାଛ ଧରିଲେ ପାଣି ବୋହିବେ ନା ପୋଖରୀରେ ମଟର ଲଗେଇକି ପାଣି ବଇଛନ୍ତି, ସେ ମାନେ ମଝିରେ ଗୋଟେ ହିଡ ଟାଇପ, ମାନେ ବନ୍ଧ ଟାଇପ ର କରନ୍ତି ହେଲା ଏପଣି ଟାକୁ ମାନେ ଏପଟରୁ ପାଣି ଫୋପାଡିବେ ଟିକେ ବାହାରକୁ, ସେପଟରୁ ପାଣି ଫୋପାଡ଼ିବେ ବାହାରକୁ, ତାପରେ ପଙ୍କ ଭଳିଆ ଥିବ ସେଇଠୁ ମାଛ ଧରିବେ ହେଲା ମୁଁ ମୋର ମାନେ ମାଛ ଧରି ସ ସେ ପଳେଇ ମୋର ନିଶା କଙ୍କଟା ଧରିକି ଖେଳିମି, ହେଲା, ମୁଁ ସେ ବନ୍ଧ ଆଟେ ମାନେ ସେ ବନ୍ଧ ପରେ ଖାଲି ପାଦରେ ଦଉଡି ପଳେଇଚି, ଆଇଲା ବେଳକୁ ଗେଣ୍ଡା ମୋ ଗୋଡ଼କୁ କାଟି ଦେଇଛି ହେଲା ହେଲା, ମୁଁ ଆସିକି ଡରିକି ମୋ ଭାଇ ଦେଖୁଛି, ମୋ ଭାଇ ବି ଛୋଟ ଛୁଆଟା ସେ ଜାଣିନି, କଣ କରିବ? ମୋର ଯେତେବେଳେ ବ୍ଲିଡିଙ୍ଗ ହଉଛି ମାନ ରକ୍ତ ବାହାରିଛି ମୋ ପାଦରୁ, ହେଲା, ମୋ ଭାଇ ତାର ଭାବୁଛି ଧୋଇ ଦେଲେ ସବୁ, ସେ ତାର ପାଣି ମଡି ଚାଲିଛି ମୁଁ ମର ମୋ ଗୋଡ ଧଉଛି ବସିକି ।
ଆରେ ଭାଇତ
ତ ଅଧିକ ପାଣି ବି ଲାଗି ସେ ଜାଗା ଟା, ପୁରା ଗୋଡ ଟା ମୋର ଫୁଲିଗଲାଣି ହେଲା ଫୁଲି ଗଲାଣି, ତାପରେ ଯୋଉ ମାଡ ପୁରା ଅଲଗା ଡ ମାନେ ବର୍ଷା ଦିନ ହେଲା ମାନେ, ଯୋଉ ମାନେ କୋଉଠୁ କଣ ଖୁରାପାତି ବୁଦ୍ଧି ସବୁ ମୁଣ୍ଡକୁ ଜୁଟିବା ଆଉ
ବଢିଆ ଆଉ
ଆ ତ ଏବେ ବର୍ଷା ବର୍ଷା ହେଲେ, ଟିକେ ହଁ ଗଛ ଟିକେ